ଓ।
ଆଉ ଆପଣ ଏବେ ଫ୍ରି ଅଛନ୍ତି।
ହଁ ହଁ ମୁଁ ଫ୍ରି ଅଛି ଏବେ।
ହ ଆଉ ମୁଁ ଫୋନ କରିଥିଲି କେତେଦିନ ହେଲା କଥା ହେଇନି ତ। ସେଇ କଥା ହେବା ପାଇଁ ହିଁ ଫୋନ କରିଥିଲି। ଆଉ ଆପଣଙ୍କ ଆଡେ ଏମିତି ସେ ମାନେ ବର୍ଷା ପାଗ କରିଛି ନା ଖରା କରିଛି।
ନାଇଁ ଏବେ ତ ପୁରା କଳା ବାଦଲ ହେଇକି ପୁରା ଅନ୍ଧାର କରିଗଲାଣି। ଆଉ ପବନ ଟିକେ ଟିକେ ହଉଚି ବର୍ଷା ହବ କଣ କରିବ କେଇଆଣି।
ହଁ ସେଇଆ ତ ମୁଁ ସେଇ କଥା ପଚାରୁଥିଲି। ଆମର ତ ଏଇଠି ବହୁତ ଜୋର ସେ ବର୍ଷା ଉଠେଇଛି। କିଛି ନଥିଲା ହଟାତ୍ ଚାରିଟା ବୋଳୁ ଟିକେ ଖରା କମ କରିଦେଲା। ତାପରେ ଏବେ ପୁରା କଳାହାଣ୍ଡିଆ କରିକି କି ମେଘ ଆସିଲାଣି ପବନ ବି ଯୋଉ ଆମର ଏଠି ଭଲ ଦଉଛି।
ବର୍ଷା ଉଠେଇଲାଣି। ହଁ ଆମର ଏପଟେ ବି ସେଇଆ ହେଇଛି ବୁଝିଲେ କି।
ହଁ ଆମର ବି ହେଇଛିି ହଁ ଶୁଭୁନି କି ଆପଣଙ୍କୁ।
ହଁ ହଁ ସୁୁବିଲା ଆମର ଏପଟେ ବି କଳା ଅନ୍ଧାରିଆ କରିଚି। ଆଉ ପବନଟି ଟିକେ ଟିକେ ହଉଛି ବର୍ଷା ହବ କଣ କେଇଆଣୀ।
ହଁ ସେଇଆ ଆମର ବି ଦି ଦିନ ତଳେ ସେମିତି ମେଘ କରିକି ଆସ ଥିଲା ବର୍ଷା ବି ଜୋରସେ ହେଇଥିଲା। ସେଇ ଘନ୍ଟେ ପାଖପାଖି ବୋଧେ ବର୍ଷା ହେଇଛି ତାପରେ ସେ ରହିଗଲା ଆଜି ବି ମତେ ଲାଗୁଛି ବର୍ଷା ହବ କି ନାଇଁ କେଜାଣି। କାରଣ ବୋହୁତ ଜୋର ସେ ପବନ ଦଉଛି।
ଆଚ୍ଛା ଆପଣଙ୍କର କାଇଁ ଚଡ଼ଚଡ଼ ହଉଛି ଟିକେ ଫୋନରେ।
ସେ ପବନ ଟା ଦଉଛି ତ ସେଥିପାଇଁ ବୋଧେ ହଉଛିିମ।
ଆଚ୍ଛା ଆଚ୍ଛା ହଉ ଆଉ କଣ କୁହନ୍ତୁ।
ମୁଁ କହୁଥିଲି କି ଆମେ ଯଦି ରଜ ବେଳକୁ କୁଆଡେ ଗୋଟେ ବୁଲିବାକ୍ କୁ ଗଲେ ହୁଅନ୍ତା ଧବଳେଶ୍ଵର ଆଡେ ଖାଲି ଟିକେ ଦର୍ଶନ କରିକି ଆସିଥାନ୍ତେ ମ।
ରଜ ବେଳକୁ।
ହଁ ହଁ।
ଆଚ୍ଛା ଯଦି ରଜ ବେଳକୁ ଯିବେ ତାହେଲେ ଉଁ ଆସନ୍ତୁ। ଆସିଲେ ଆମେ ଯିବା ନହେଲେ ବୁଲିବାକୁ।
ହଁ ସେଇ କଥା ପଚାରୁଥିଲି। ତ ଆମେ ଟିକେ ସେ କଟକ ର ଧବଳେଶ୍ଵର ଆଡେ ଗଲେ ଭଲ ହୁଅନ୍ତା ନି। ଆମର ତ ଏଇଠି ସମସ୍ତେ ଅଛନ୍ତି ରାଜି ଜିବେ ବୋଲି। କାରଣ ରଜ ପରେ ସମସ୍ତଙ୍କର ସ୍କୁଲ କଲେଜ ଖୋଲିଯିବ। ତ ସେମାନେ ଯାଇପାରିବେନି ତ ସେଇ କଥା ଆପଣଙ୍କୁ ମୁଁ ପଚାରୁଥିଲି।
ହଁ ଆପଣ ଗୋଟେ କାମ କରନ୍ତୁ ଆପଣ ଆସନ୍ତୁ ମତେ ଆସିବେ ଯୋଉଦିନ ମତେ ଜଣେଇଲେ ଆମେ ସୋମବାରିଆ ଗଲେ ସେଟା ତ ଧବଳେଶ୍ଵରଙ୍କ ବାର ଆଉ ଭଲ ହୁଅନ୍ତା। ତେଣୁ ଆପଣ ଦେଖନ୍ତୁ ଆପଣ କୋଉ ଦିନ ଆସିବେ ମତେ କହିଲେ ଆମେ ପ୍ରସ୍ତୁତ ହେଇଥିବୁ ଆସିଲେ ତା ପରଦିନ ଭୋରୁ ଆମେ ପଳେଇ ଯିବା ଯାଇ ମନ୍ଦିର ଦର୍ଶନ କରିକି ଆସିବା ଆଉ କଣ କାରଣ ଖରା ହଉଚି ତ। ତେଣୁ ଆମେ ଟିକେ ବଡି ଭୋରୁ ପଳେଇଲେ ଦର୍ଶନଟା ଭଲରେ କରିକି ଜଲ୍ଦି ଫେରି ଆସନ୍ତେ।
ହଁ ମୁଁ ବି ସେଇ କଥା ଭାବୁଥିଲି ତ ଆମେ ଯଦି ହବ ଗୋଟେ ଦିନ ପୂର୍ବରୁ ପଳେଇବୁ ଭୁବନେଶ୍ଵର ଆଡ଼େ। ତାହେଲେ ଆମେ ସେଇଠୁ ସମସ୍ତେ ମିଶିକି ତା ପରଦିନ ଭୋରୁ ଭୋରୁ ହିଁ ବାହାରି ଯିବା। ଆମେ ଯଦି ଟ୍ରେନରେ ଗଲୁ ତାହେଲେ ସେ ରାତି ଏଗାରଟା ବାରଟା ପାଖାପାଖି ତ ପହଞ୍ଚି ଯାଇଥିବୁ। ତ ତାପରେ ଆମେ କଣ କରିବା ସେ ଯୋଉ ସକାଳୁ କଟକ କୁ ରାତି ଭୁବନେଶ୍ୱରରେ ତ ବୋହୁତ କମ ଟାଇମ ଲାଗିବ ତ ଯଦି ହବ ତିନଟାରୁ ବାହାରିକି ଗଲେ ବି ଚଳିବ।
ଓ ମାନେ ବ ଭୁବନେଶ୍ଵର ରୁ ଆମକୁ ସେଇ ପଇଁଚାଳିଶ ମିନିଟ୍ ଘଣ୍ଟାଟେ ଭିତରେ ଲାଗିବ ଆଉ।
ହଁ ତାହେଲେ ସେଇୟଆା ହିଁ କରିବା ଆଉ ମୁଁ ଭାବୁଥିଲିକି ଆମେ ଧବଳେଶ୍ଵର କୁ ସୋମବାରିଆ ଯିବା ନା କେବେ ଯିବା? ସୋମ୍ ବାରିଆ ବୋଧେ ଅଧିକ ଭିଡ଼ ହେଇଥିବ ନା କଣ। ଦର୍ଶନ ଯଦି ଠିକ୍ ସେ କରି ହେଲାନି କାରଣ ଆପଣ କହୁ ନଥିଲେ କି ଲିଙ୍ଗରାଜରେ ବି ସୋମବାର ଆପଣ ଯାଇଥିଲେ କାଲି। ବୋହୁତ ଭିଡ଼ ହେଇଥିଲା ତ ଧବଳେଶ୍ଵରବି ଗୋଟେ ଭଲ ଶିବଙ୍କ ମ ନ୍ଦିରଟା ଅଛି। ଯଦି ସେଠି ବି ସେମିତି ଭିଡ଼ ହବ ତ କଣ କହୁଚନ୍ତି ଜାଣିଚନ୍ତି?
ନାଇଁ ସୋଁ ସୋମ୍ ବାର ଆବା ଆକଚୁଆଲି ଧବଳେଶ୍ୱର ଙ୍କର ବାର ହଉଚି ସୋମବାର। ସୋମ୍ ବାରେ ଦର୍ଶନ କରିବାଟା ଭଲ କିନ୍ତୁ ଅନ୍ୟ ଦିନ କଣ ଦର୍ଶନ କରୁନାହାନ୍ତି କରୁଚନ୍ତି। ସୋମବାର ଦିନ ଅଧିକ ଭିଡ଼ ହବ ଭିଡ଼େ ହେଲେ ଆମେ ଲାଇନରେ ରହିକି ଏଁ ଠାକୁରଙ୍କ ଦର୍ଶନ କରିବା କଣ ଅଛି ଭୋଗ ରାଗ ନେଇଯାଇଥିବା। ଆଉ ସେଠି ଦର୍ଶନ କରିବା ଭୋଗ କରିବା। ପଳେଇ ଆସିବା ଆଉ କଣ ଅସୁବ୍ ଭିଡ଼ କଣ ଭିଡ଼ ଭିଡ଼ ତ ହବ। ଆଉ ଠାକୁରଙ୍କୁ ଦର୍ଶନ କରିବା ଭିଡ଼ରେ ଆପଣ ତ ପୁରୀ ଯାଇଥିବେ। ପୁରୀରେ ଯୋଉ ଭିଡ଼ ଏତେ ଭିଡ଼ ଭିତରେ ଲୋକ ପୁଣି ଦର୍ଶନ କରୁଚନ୍ତି ନା ନାଇଁ? ଆଉ
ଇରେ ତ ବୋହୁତ ହି ଭିଡ଼। ପୁରୀରେ ମାନେ ଯଦି ସନ୍ଧ୍ୟା ବେଳେ ଆପଣ ଯିବେ ରାତି ନଅଟା ପାଖାପାଖିରେ ସ୍ ସେମାନେ ଆପଣଙ୍କୁ ବାହାରେ ଲାଇନ୍ ଯାଇଚ ଚାରି ପାଞ୍ଚ ଘଣ୍ଟା ଲାଇନ୍ ରେ ହିଁ ଆପଣଙ୍କୁ ନିହାତି ଲାଗିଯିବ। ଯଦି ହବ ଆମେ ଲିଙ୍ଗ ଯୋଉ ଧବଳେଶ୍ଵର କୁ ଆମେ ଅଲଗା ବାରରେ ବି ପଳେଇଲେ ଚଳିବ କାରଣ ଲାଇନ୍ ରେ ଆମେ ତେ ଟାଇମ୍ ଛିଡ଼ା ହବା ଅପେକ୍ଷା ଆଉ କୋଉଠିକି ମାନେ ବୁଲି ଦେଇକି ଯଦି ଆସିବା ଧବଳେଶ୍ଵର ପାଖରେ ଆଉ କିଛି ଜାଗା ଅ ଛିକି?
ହଁ ଧବଳେଶ୍ୱର ଆସିଲେ ଆମେ କଟକରେ ଚଣ୍ଡି ମନ୍ଦିର ଦର୍ଶନ କରିବା। ବୁଝିଲେ କି ମାଙ୍କ ମନ୍ଦିର ଅଛି ଚ୍ ଚଣ୍ଡିୀ ମନ୍ଦିର ସେଠି ଆମେ ଦର୍ଶନ କରିବା ତାପରେ ସେ ପଟେ ଆମେ ଆସିଲେ ବାରଙ୍ଗ ଦେଇକି ପଳେଇ ଆସିଲେ ଆଉ ଉଁ ସେ ବ୍ରିଜି ରେ ଏପଟ ଆସୁ ଆସୁ ଆମେ ଏଁ ଭୁବନେଶ୍ଵର ଭିତରେ ଯୋଉ ଅଛି। ସେପଟେ ବାରାଙ୍ଗ ଦେଇକି ଯିବ ଯଦି ନନ୍ଦନକାନ ବି ତମେ ବୁଲି ପାରିବ। ହୁଁ ଆଉ
ହଁ ମୁଁ ସେଇ କଥା ହିଁ କହୁଥିଲି କି ଆମେ ସୋମବାରିଆ ନ ଯାଇକି ଆଉ କୋଉ ବାରରେବି ଗଲେ ଚଳିବ ସେମିତି ନାଇଁ ଯେ ସୋମବାରରେ ହିଁ ଗଲେ କଲେଜ ହବ। ତ ଆମେ ଅଲଗା ବାରରେ ପଳେଇକି ଦର୍ଶନ ଟା କରିଦବା ନହେଲେ ଲାଇନରେ ଛିଡା ହବା। ଦେଖିିଆ। ସେଇ ଟାଇମ ଟାକୁ ବିନିଯୋଗ କରିକି ଆମେ ଯଦିହବ ବାରଙ୍କ ପଟେ ଆସି ଆସିକି ନନ୍ଦନକାନନ ଦେଇକି ବୁଲିକି ପଳେଇ ଆସିବା। ମୁଁ ବି ପୁରା ଛୋଟ ବେଳେ ହିଁ ଯାଇଥିଲି ନନ୍ଦନକାନନ ତାପରେ ଆଉ ଯାଇ ହିଁ ନଥିଲି। ତ ଯଦି ସେମିତି ହେଲା ଆମେ ସେଇ ପଟେ ହିଁ ଦେଇକି ପଳେଇ ଆସିବା। ଆଉ ସେ ନନ୍ଦନକାନନ ପାଖରେ ସେ ବଟାନିକାଲ ଗାର୍ଡେନ ନାହିଁ କି? ଯଦି ସେଠି ବି ହବ ତାହେଲେ ଆମେ ସେଇଠୁ ବି ଟିକେ ବୁଲ ଦେଇେଇକି ଆସିବା ନା କଣ କହୁଛନ୍ତି।
ହଁ ହଁ ଭଲ ହବ ସେଇପଟେ ଆସିଲେ ବୁଲିବେ। ଆଉ ବଟାନିକାଲ ଗାର୍ଡେନ ଗଲେ ତାପରେ ନନ୍ଦନକାନନ ବୁଲି ପାରିବେ। ତାପରେ ଆପଣ ଆସିଲେ ଉ ସେଠି ଆମର ଯୋଉ ଯୋଉ ଜନ ତାରା ଦେଖନ୍ତି ଯୋଉ କୋଉ କୁହନ୍ତି ତାକୁ
ପ୍ଲାନିଟୋରିୟମ୍।
ହଁ ହଁ ସେଇଟା ସେଇ ରୋଡରେ ପଡିବ ଆଚାର୍ଜ ବିହାର ଛକରେ। ସେଠି ବି ଆପଣ ପ୍ଲାନିଟରିଅମ୍ ଟିକେ ଦେଖିଦେବେ ନହେଲେ ହଁ। ସେଠି ବହୁତ କମ ସମୟ ଲାଗିବ।
ହୁଁ। ସେଇ ପ୍ଲାନେଟୋରିୟମରେ କିଛି ଏକ୍ୱାରିଅମ୍ ହେଇଛି କି ମୁଁ ଶୁଣିଥିଲି ହେଲେ ମୁଁ ଜାଣିନି ଠିକ ସେ ମୁଁ ତ କୋଉଠି ଦେଖେଇନି। ଆଉ ତାଙ୍କର ଅଫିସିଆଲ ୱେବସାଇଟରେ ବି ସେମିତି କିଛି ଦେଖୁନି ସେଇଠି ଏକ୍ୱାରିଅମ ହେଇଚି। ଆପଣ ଜାଣିଛନ୍ତି କି?
ହଁ ହଁ ସେଠି ପ୍ଲାନିଟୋରିଅମ୍ ଦେଖିଲା ପରେ ଆକ୍ୱାରିଅମ୍ ବି ହେଇଯାଇଛି। ଆପଣ ବି ଦେଖିପାରିବେ। ଆଉ ୱେବସାଇଟରେ ନ ଦେଖିଲେ ବି ସେଟ ଆୱାରମ୍ ଗୋଟେ ହେଇଛି ସେଇଠି ଆପଣ ଦେଖିପାରିବେ ଆସିଲେ।
ଆଚ୍ଛା ଆଚ୍ଛା ତାହଲେ ଭଲ ହେଲା। ଖାଲି ସୋମବାରିଆ ନ ଯାଇକି ଆଉ କୋଉ ବାରରେ ପଳେଇଲେ ସେଇଠୁ ଆସିଗଲେ ଯଦି ହବ ନନ୍ଦନକାନରେ ହିଁ ମତେ ଯାହା ଲାଗୁଛି ବହୁତ ଟାଇମ ପଳେଇବ। ନନ୍ଦନ ଟଏ କାନନ ଯଦି ବୁଲିଦବା ଯଦି ସନ୍ଧ୍ୟା ସମୟରେ ଆମ ପାଖରେ ସମୟ ହେଲା ତାହେଲେ ହିଁ ଆମେ ପ୍ଲାନେଟୋରିୟମ ଆଡକୁ ଯିବା। ନହେଲେ ନଗଲେ ବି ଚଳିବ ସେପଟକୁ। ଯଦି ହବ ତା ପରଦିନ କି କୋଉ ଦିନ ପଳେଇବା ହେଲା।
ନନ୍ଦନକାନନ ସମୟ ବେଶୀ କଣ ଆପଣ ଯଦି ସେମିତି ବୁଲିବେ ଦି ତିନି ଘଣ୍ଟା ବୁଲିକି ପଳେଇ ଆସିବେ ଆଉ ଯଦି କହିବେ ସବୁତକ ବୁଲିକି ଦେଖୁ ତାହେଲେ ବହୁତ ସମୟ ଟାଇମ ଯିବ ଆପଣଙ୍କର।
ନାଇଁ ଆମର ତ ଛୋଟ ପିଲା ବି ଯାଉଛନ୍ତି। ତ ସେମାନେ ଯଦି ଜିଦ୍ କଲେ କି ନାଇଁ ଆମକୁ ସବୁ ବାଘ ଭାଲୁ ଦେଖିବାର ଅଛି ତ ସେଇ ତ ତାଙ୍କ ଉପରେ ଡିପେଣ୍ଡ କରେ ଆଉ ତାଙ୍କୁ ତ ପ୍ଲାନେଟୋରିୟମ ଟା ବି ଭଲ ଲାଗିବ। ଆମେ ସିନା ବଡ ଲୋକ ସେ ଭୁବନେଶ୍ୱର ପାଖାପାଖି ଯିବା ପାଇଁ ସେମିତି ଭାବିଚି। ବଟ ସେମାନେ କଣ ମାନେ ଠିକଠାକ୍ ବୁଝିବେ କି?
ଅ ନା ଛୋଟ ପିଲା ଆସିଲେ ମାନେ ଆପଣ ଦେଖ ଦେଖାନ୍ତୁ ଟିକେ ଭଲ କିଣ ଦେଖିଯିବେ କାରଣ ଥରେଅଧେ ଆସୁଛନ୍ତି ସେମାନେ ଦେଖିକି ବୁଲିକି ଯିବେ। ପ୍ଲାନିଟୋରିଅମ୍ ବି ଦେଖିବେ। ତାପରେ ଆମର ସେ ପାଖାପାଖି ଆଚାର୍ୟ ବିହାର ଛକରେ ଆମର ଗୋଟେ ସାଇନ୍ସ ପାର୍କ ଗୋଟେ ଅଛି ସାଇନ୍ସ ପାର୍କ ବି ବୁଲିକି ଛୋଟ ପିଲାବି ଦେଖିଲେ ଭଲ ଆଉ ସେ ପାଖା ପାଖାପାଖି ଇସ୍କନ ମନ୍ଦିର ଅଛି ରାମ ମନ୍ଦିର ଅଛି ବୁଝିଲେ କି?
ସେ ଯୋଉ ସାଇନ୍ସ ପାର୍କରେ କିଛି ଡାଇ ନେଶର ହେଇଛି କି? ମୁଁ ଦେଖୁଥିଲି ସମସ୍ତେ ଭିଡିଓ ବନେଇକି ଛାଡିଥିଲେ। ଆଉ ଆମ ଘର ପାଖରେ ବି ଜଣେ ଯାଇଥିଲେ ସେ ସାଇନ୍ସ ପାର୍କ ସେ କହୁଥିଲେ। ଡାଇନେସର୍ ହେଇଛି ଆଉ ସେଇଠି ଇଭିନିଂ ଟାଇମ ରେ ଲାଇଟ ସୋ କି କରିକି ଦେଖାନ୍ତି। ମାନେ ସେ ଡାଇନେସର ଗୁଡା ଏମିତି ତାଙ୍କର ବେକ ବୁଲେଇ ପାରୁଥିବେ। ତାପରେ ବିଭିନ୍ନ ପ୍ରକାର ଶାବ୍ଦା ବି ସେମାନେ କରିପାରୁଥିବେ। ଆଉ ମାନେ ଲାଇଟ୍ ଶୋ ହେଇକି ପଡିଥିବ ମାନେ ତାଙ୍କର ଗୋଟେ ମୂର୍ତ୍ତି ଟାଇପ ର ସେଇଠି କରାହେଇଛି।
ହଁ ହଁ ସେମିତିଆ ସିଷ୍ଟମ ସବୁ ଅଛି ଏବେ ସବୁ ନୂଆ ନୂଆ ସବୁ ତିଆରି ହେଇଛି। ଡାଇନେସର ସିଷ୍ଟମ ଟା ଅଛି ଆପଣ ଯାହା କହିଲେ। ଆଉ ଲାଇଟ୍ ହାଉସ୍ ଗୋଟେ ଅଛି ତାଙ୍କର ଲାଇଟ୍ ଇଏ କରାହୋଉଛି। ହଁ ତେଣୁ ବହୁତ ନୂଆ ନୂଆ ଜିନିଷ ସବୁ ହେଇଛି। ପିଲାମାନେ ଆଉ ମାନେ ସେମାନେ ଦେଖିଲେ ବହୁତ ଖୁସି ହେବେ ସେଗୁଡାକ। ଆପଣ ସ ସେୟା କରନ୍ତୁ ଆସିକି ସେଗୁଡା ବି ଦେଖିବେ ହଁ।
ଆଚ୍ଛା ତାହେଲେ। ମୁଁ ତାହେଲେ ସେଇୟା କରିବି ଆମେ ଯଦି ଗୋଟେ ଦିନ ପୂର୍ବରୁ ରାତି ଏଗାରଟା ବାଟ ଟା ବେଳକୁ ପହଞ୍ଚି ଗଲେ। ଆମେ ସେଇଆ ହିଁ କରିବା ତାହେଲେ ଆଉ ଧବଳେଶ୍ଵର ଯାଇକି ନନ୍ଦନକାନନ, ପ୍ଲାନେଟୋରିୟମ୍, ସାଇନ୍ସ ପାର୍କ, ଯୋଉଠି ସମୟ ହବ ସେଇଠିକି ଆମେ ପଳେଇବା ଆଉ, ହଉ ତାହେଲେ ମୁଁ ଏବେ ରଖ ଖୁଛି।
ଠିକ୍ ଅଛି।